ହ୍ୟାଲୋ ହ୍ୟାଲୋ।
ହଁ ହ୍ୟାଲୋ।
କଣ କରଛନ୍ତି?
ଏଇଠି ରୋଷେଇ ସାରିକି ଆସିକି ବସିଛି ଆଉ ପୁଅ ପଡୁଛି ବସିଛି।
ଓହୋ ଆଜି କଣ ରୋଷେଇ କଲେ?
ଆଜି କଣ ସେଇ ଭାତ ଡାଲି କଲରା ଆଳୁ ବାଇଗଣ ଚଡ଼ଚଡି ଟମାଟୋ ଖଟା ଆଳୁ ଭଟା।
ଆଉ ଦେହ ଭଲ ଅଛି।
ହଁ ଦେହ ଭଲ ଅଛି। ତମେ କଣ କରୁଛ?
ମୁଁ ଏଇ ବସିଥିଲି ଆଉ ଟିଉସନ କରୁଥିଲି ଟ୍ୟୁଉସନ ସାରିକି ବସିଛି ଆଉ।
ହଁ ପୁଅ କ୍ଲାସ ଟୁ ହେଲା ଏଥର ଆଉ।
ଓହୋ ଆଉ ଆପଣ କାରେ ଖରା କେମିତି?
ଖରା ତ ପ୍ରବଳ ଖରା ହଉଛି ଇଆଡେ ଆଉ ଇଡେ ତ ପାହାଡିଆ ଏରିଆ। ପ୍ରବଳ ଖରା ଆଉ ଗରମ ପ୍ରବଳ ହଉଛି ସେପଟେ?
ହଁ ଏପଟେ ବି ସେମିତି ଖରା ସନ୍ଧ୍ୟାବେେଳୁ ଖାଲି ବର୍ଷା ଟିକେ ଉଠଉଛି ହେଲେ ହଉନି।
ହଁ ବର୍ଷା ତ ଡେଲି ଉଠଉଛି ହଉ ତ ନାଇଁ ଆଉ। ଘଡଘଡି ବିଜୁଳି ପବନ ହଉଛି। କିଛି ବର୍ଷା ହଉନି ବର୍ଷା ଟିକେ ହେଲେ ହେଲେ ଭଲ ଲାଗନ୍ତା। ଇଏ ଥଣ୍ଡା ଲାଗନ୍ତା। ଆଉ ଖାଇ ସାଇଲଣି?
ହଁ ସକାଳୁ ଖାଇଥିଲି ରୁଟି ସନ୍ତୁଳା ଆ ତା ଆଉ ଦିନରେ ଯା ରୋଷେଇ ହବ ଖାଇବ ଆଉ।
ଆଉ ଖରା ଦିନରେ ପଖାଳ ଖାଉଜ କି ନାଇଁ?
ହଁ ପଖାଳ ଏଇ କାଲି ଖାଇଥିଲି ଦିନେ ଛାଡିକି ଦିନେ ଖାଉଛି ଆଉ।
ଓଁହୋ ହଁ ହଁ ଥଣ୍ଡା ହେଇଯିବ ହଁ।
ହଁ ଥଣ୍ଡା ହେଇଯିବ ତାପ ସେ ଦିନେ ଛାଡିକି ଦିନେ ଖାଇବା ଆଉ।
ହଁ ହଁ।
ବି ମାନେ ଟନ୍ସିଲ ଅଛି ମତେ ଡକ୍ଟର ମନା କରିଛି କି ପଖାଳ ମୂଳରୁ ଖାଇବନି।
ହଁ ହଁ ନାଇଁ ଖରା ଗରମ ହେଲେ ସଜ ପଖାଳ ଟିକେ ଖାଇଦେଲେ କିଛି ଅସୁବିଧା ନାହିଁ।
ହଁ। ଆଉ ଘରେ ସମସ୍ତେ କଣ କରୁଛନ୍ତି।
ଘରେ ସମସ୍ତେ ବହୁତ ଟି ଭି ଦେଖୁଛନ୍ତି ପୁଅ ତ ପଢୁଛି ମୁଁ ରୋ ଷେଇ ସାରିକି ବସିଛି ସେ ପଢୁଛି ତା ପାଖରେ ବସିଛି ଆଉ।
ପର ସ୍କୁଲ ଛୁଟି ଥିବ।
ହଁ ସ୍କୁଲ ତ ଏବେ ଛୁଟି ଅଛି ରଜ ପରେ ଖୋଲିବ।
ଓହୋ।
ଆଉ ତମର ରଜ ସପିଙ୍ଗ୍ ସରିଲାଣି?
ରଜ ସପିଙ୍ଗ ହ ନା ହେଇନି କିଛି ହବ ଆଉ ହଁ। ଆଉ କିଛି ଦିନ ଗଲେ ଆଣିବା ଆଉ।
ହଁ ହଁ ଅନଲାଇନ୍ ନା ଅଫ୍‌ଲାଇନ୍?
ନାଇଁ ଅଫଲାଇନ୍।
ହଁ ହଁ ହଁ ହଁ। ହଁ ସେପେଟ ତ ବ ନା ଶାଢୀ ଅଛି ଏମିତି ଯୋଉ ଗରମ ହଉଛି ଆଉ।
କଣ ପିନ୍ଧିବାକୁ ବି ଇଚ୍ଛା ହବନି ନାଇଁ।
ହଁ କିଛି ତ ପିନ୍ଧିବାକୁ ଇଚ୍ଛା ହବନି ଶାଢୀ ବି ଅଛି ଦି ଟା। ଯଦି ମନେ ହବ ଭଲ ପାଗ କରିଛି କରିବ ପିନ୍ଧିବି ନହେଲେ ବି ନାଇଁ ସିଏ ଥୁଆ ହେଲା।
ହଁ।
ଗରମ ଯଦି ଭଲ ପାଗ ନହେଲା ରଜ ଭଳିଆ ପାଗ ନ ହେଲା ତାହେଲେ
ହଁ ନା କୁଆଡେ ବୁଲି ହବନି। ତମର ସେପଟେ ଦୋଳି ଲଗା ହୁଏ କି ନାଇଁ?
ହଁ ହୁଏ ଦୋଳି ଲାଗେ। ହୁଏ ଆଗ ଭଳିଆ ଏତେ ଆଉ ହଉନି ତଥାପି ଚଳିବ ଆଉ ଘରେ ପିଠାପଣା ହରିକା ହୁଏ।
ହଁ ଆଗରୁ ଯେମିତି ରଜ ହଉଥିଲା ଏବେ ଆଉ କାହିଁ ରଜ ସେମିତି ପାଳନ କରୁଛନ୍ତି କେହି। ରଜ ପାନ
ହଉଛି।
ନା ଏପଟେ ଏମତି ନାଇଁ ରଜ ହଁ ସେମିତି ପିଠାପଣା ହୁଏ ଘରେ।
ଘରେ ହଁ।
ହଁ ଦୋଳି ଫୋଳି କୋଉଠି ଏଛି ମାନେ ଲଗେଇବାର ନାହିଁ।
ସେମିତି ଅତି ଗାଁ ଏରିଆରେ
ହଁ ଗାଁ ହେଲେ ବ ହଁ ଆଉ ଏଠି ଟାଉନରେ କୋଉଠି ଦୋଳି ଫୋଳି କୋଉଠି ନହିଁ।
ହଁ।
ସେମିତି ଘରେ ରହିଲୁ ଭଲ ପା ନାଇଁ କିଛି ପ୍ଲାନିଂ ସେମତି ନାହିଁ ତ ଗରମ ହଉଛି ରଜରେ କୁଆଡେ ଯିବ ବୁଲିବାକୁ। ନା ଭଲ ପାଗ କଲେ ହଁ ଘରେ ଖାଇ ପିଇକି ଆରାମସେ ଶୁଅ ରୁହ ଆଉ ଘରେ ରୁହ ମଜା କର ଘର ଭିତରେ ଆଉ।
ଘରେ ଫୋନ ଦେଖି ଷ୍ଟାଟସ ଦେବା ଖାଲି ଆଉ।
ହଁ ଭଲ ପାଗ କଲେ ଟିକେ ଶାଢ଼ୀ ଫାଢ଼ି ପିନ୍ଧିକି ଫଟୋ ଉଠେଇବ ନହେଲେ ନାଇଁ ମଣିଷ ହଁ।
ହଁ।
ଆଉ କଣ ତମର କଣ ପଢାପଢି କଣ କର?
ନା ମୁଁ ଏଇ ପଢୁଛି ଏବେ ମୋର ବି ସି ଏ କମ୍ପ୍ଲିଟ୍ ହେଲାଣି ଏବେ ତାପରେ ଚାଲିଛି ଆଉ କଣ କରିବା ଆଉ। ଏମ ସି ଏ ହରିକା।
ଉଁ ହଁ ବି ସି ଏ ପରେ ଏନ୍ ସି ଏ କରିଦବ ଭଲ ରହିବ।
ହଁ।
ହୁଁ।
ଆଲିଛି ଏକ୍ଜାମ ତ ଦେଇଛି ଓ ଯେ ଇ ରେ ରେଜଲ୍ଟ ଆସିଲେ ତମେ ଦେଖାଯ ଯିବ କୋଉଠି କଣ କରିବେ ଆଉ।
କୋଉଥିରେ ଏକ୍ଜାମ୍ ଦେଇଛ? ହଁ ହଁ। ହଁ ନହେଲେ ବି ତମେ ଏନ ସିଏ କରିଦେଲେ ବଢିଆ ହବ ସବୁଆଡେ ବି ମିଳିଯିବ।
ନା ଏବେ ସଫ୍ଟୱାର ଲାଇନ ରେ ଟିକେ ଯାହା କଣ୍ଟ୍ରୋଭସି ତା ଦେହରେ ପୁଣି କରିବାକୁ ପଡିବ କିଛି ନାହିଁ।
ହଁ ହଁ।
ଆ ଆପଣ ସେପଟେ ଆମ୍ବ କେମିତି ମୋର ଗୋଟେ ଭାଇ ବଡ ଭାଇ।
ହଁ ତମେ ଗୋଟେ ଭଉଣୀ?
ହଁ ମୁଁ ଗୋଟେଉ ମୋ ଭାଇ ଉପ ଉପରେ ବଡ ଆଉ।
ଓ ହଁ। ଆମ୍ବ ତ ପ୍ରବଳ ଡେଲି ତ ଆମ୍ବ ତ କମ୍ପଲସରୀ ଖାଇବାରେ ରହୁଛି।
ସେପଟ ଏରିଆରେ ହ ବେଶୀ ଆମ୍ବ ଇଏ
ହଁ ପ୍ରବଳ ଆମ୍ବ କମ୍ପଲସର ଆମ୍ବ ରହୁଛି। ଏଇ ମାମୁଁ ଘର କାଲି ଫୋନ କରିଥିଲେ ତାଙ୍କର ପଠେଇ ଦିଅନ୍ତି ତାଙ୍କର ପ୍ରବଳ ଆମ୍ବ ଗଛ। ମୋ ମଳାସୁରଙ୍କ ଘର ତାଙ୍କର ପଠେଇ ଦିଅନ୍ତି ଆମ୍ବ ବସ ରେ ପଠେଇ ଦିଅନ୍ତି।
ଆମ ଆଡେ ପଠାଅ ଆମ୍ବ ଏକା ଏକା ଖାଅନି।
ହଁପଟ ଆମ୍ବ ଏପଟେ ପ୍ରଚୁର ଆମ୍ବ
ହଁ ମୋ ପିଇସିଙ୍କ ଘରେ ବି ସେଇଆଡେ ଏପଟେ ଏତେ ନହିଁ।
ହଁ ସେପଟେ ଏତେ ନାହିଁ। ଏପଟ
ଆମ ପି ସିଂଙ୍କ ଘର ହଁ ବି ସେଇଆଡେ ସେ ସିଏ ବି ସେଇ ଦେଇ ପଠ ଆମେ ଯାଉନ ନେଇକି ଆସୁ ସେଇଠି
ହଁ ହଁ।
ଏପଟେ ଏରିଆରେ ବି ବହୁତ ଅଛି ଏମତି ମାନେ ପରିବା ଜିନିଷ ବି ଆମ ସେପଟେ ବି ମିଳେନି ସେ ପଟରିଆରେ ହଁ।।
ତ ରୁ ବେଶୀ ମିଳେନି ନା
ନାଇଁ ନାଇଁ ଆ ନାଇଁ ସାରୁ ଟା ସାରୁଟା ଆମ ସେପଟେ ମିଳେ ଏପଟେ ମିଳେନି ସାରୁ
ହଁ।
ହଁ ସାରୁ ମିଳେ ଯେ ଏପଟେ ଏପଟେ ଭଲ ସାରୁ ଏତେ ମିଳେନି।
ହଁ।
ଏପଟେ ଗୋଟେ ପରିବା ଅଛି ଗୁଆଁର ଆମେ ସେପଟେ ମିଳେ କାହିଁ।
ନା ଆମେ ଶୁଣିନୁ ବି
ନା ହଁ, ହଁ, ଏପଟେ ଗୋଟେ ପରିବା ଅଛି ଗୁଆଁର। ଆ ବିନ୍ସ ଟାଇପ ର ଦେଖିବାକୁ। ହଁ ସେଡିକି ସେଡି କିନ୍ତୁ ବିନ୍ସ ଟା ମୋଟା ସେଟା ଟିକେ ପତଳା ଆଉ। ଭଲ ଲାଗେ, ନାଇଁ, ନାଇଁ। ବିନ୍ସ ଟା ମୋଟା ମୋଟା ଆମେ ସେପଟେ ବିନ୍ସ ମିଳେନି କି, ଏପଟେ ବିନ୍ସ ମିଳେ। ଗୁଆଁର ଟା ସେ ସେଡିକି ସେଡିକି ବଡ କିନ୍ତୁ ପତଳା। ପତଳା ତାକୁ କଣ କହିଲ? ସୋରିଷ ଦେଇକି ଭାଜିକି ଖାଇଲେ, ପଖାଳ ରେ ହଉ କି ଗରମରେ ହଉ ଯଉଥିରେ ଖାଅ ଭଲ ଲାଗେ, ସୋରିଷ ଦେଇକି। ଖାଇଲେ ତାକୁ ତା ତାହେଲେ ସେମିତି କୋଉଥିରେ ପକେଇଲେ ବି ଭଲ ଲାଗେନି।
ଆଉ ଗୋଟେ ଖଟା କୁ କଣ ଗୋଟେ କୁହନ୍ତି, ଅଲଗା ଗୋଟେ ସେପଟେ? ଖଟା ନା ମାନେ ଗୋଟେ କୋଉ ଆଚାର ଗୋଟେ କଣ ଗୋଟେ କୁହନ୍ତିନି ନା? କି ଆଚାର ଗୋଟେ ଥାଏ ଅଲଗା ମୁଁ ଶୁଣିଛି ଗୋଟେ କଣ ମନେ ପଡୁନି ୱାର୍ଡ ଟା।
ନାଇଁ, ନାଇଁ, ଏପଟେ ଗୋଟେ ଅଛି ଲୋଟଣୀ ଲଈ ବୋଲି ଗୋଟେ ଜିନିଷ। ଲଟଣୀ ଲଈ, ହଁ, ହଁ, ଲ ଟଣି ଲଈ ବୋଲି ସେଡ଼ା ଯେମତି ମାନେ ପ ଆମର ଯେମିତି ପୋଇ ଯେମିତି ମାଡ଼େନି ସେଇଭଳିଆ
ହଁ।
ନ୍ତୁ ପୋଇ ଗୁଡା କଣ ମୋଟା ମୋଟା ତା ନାଡ଼ି ହେଇକି ମାଡ଼େ। ଉଁ ସେଇ ଲୋଟଣୀ ଲଈ ଟା ପୁରା ସରୁ ସରୁ ନାଡି। ସେମିତି ମାଡେ ସେଇଟା ବହୁତ ଖଟା ତାକୁ ସେମିତି ଏପଟେ କରନ୍ତି। ସୋରିଷ ମସଲା ଦେଇକି ଆମ ବୋଉ ବି କରନ୍ତି, ମୁଁ ତ ଜାଣିନଥିଲି କେବେ? ସେ ଯୋଉ କଲେ ନୂଆ ନୁଆଁ ସେ ମୁଁ ଜାଣିଲି ତାକୁ ସୋରିଷ ମସ ଲା ଦେଇକି କରନ୍ତି ଭଲ ଲାଗେ ଖଟା ଲାଗେ ଆଉ କଣ ଖଟା ଜିନିଷଟା ଆଉ।
ହଁ।
ହୁଁ ଏପଟେ ଜଙ୍ଗଲ ଏରିଆ ଟା ନା। ବହୁତ ସେଇ ପ୍ରକାର ଜିନିଷ ବହୁତ ମିଳେ ହଁ।
ଜଲ୍ଦି ରୋଷେଇ ସାରାଲେଣି ଗରମ ହଉଛି ବୋଲି ଆଉ ନାଇଁ?
ଗରମ ହଉଛି ବୋଲି ଜଲ୍ଦ ସେ ଆଜି ବି ତଥାପି ଲେଟ୍ ହେଇଗଲା, ମୁଁ ଆରି ଏଗାରଟା ଭିତରେ ସାରି ଦଉଛି ରୋଷେଇ। ଏତେ ଗରମ ହ
ଏତେ ଗରମରେ ରୋଷେଇ ଘରେ ପଶିହଉନଥିବ?
କଣ ଉପର ଘର ତାପରେ ବି? ହଁ ତଳ ଘର ହେଲେ ସେ ଟିକେ କମ୍ ହୁଅନ୍ତା ଗରମ। ଗୁପର ଟା ନା ସିଏ ଆହୁରି ପ୍ରବଳ ଗରମ ହଉଛି।
ଉପର ଘରେ ରହୁଛନ୍ତି ତଳ ଘର?
ହଁ, ତ ଆମେ ରେଣ୍ଟରେ ରହୁଛୁ ଢେଙ୍କାନାଲ ଟାଉନରେ। ହୁଁ, ହୁଁ। ତଳ ଘର ଟା ସେ ଓନର୍ ରହୁଛନ୍ତି। ହଁ ବା ଉପର ଘର ଟା ପ୍ରବଳ ଗରମ ହଉଛି।
ଏସି ଲଗେଇ ଦିଅନ୍ତୁ।
ଓନର ମନା କରୁଛନ୍ତି ପରା, ଏସି ଲଗେଇବାକୁ କହୁଥିଲେ ଯେ। ଏ ମନା କରୁଛନ୍ତି ତାଙ୍କର ସବୁ
ଟାଉନ ଉପରେ ବେଶୀ ତାପରେ ମାନେ ଏଟା କଣ ଗଛ ବଛ ନଥିବାକୁ ରୋଡ ସାଇଡ।
ହଁ, ହଁ। ନାଇଁ ରାତିରେ ଦିନ ବେଳେ ଟିକେ ମାନେ ଗରମ ଜୋର୍ ସୋର ଲାଗୁଛି ଦିନରେ। ହେଲେ ରାତିରେ ଥଣ୍ଡା ଲାଗୁଛି ରାତିରେ ଏପଟ ଏରିଆ ରେ ସନ୍ଧ୍ୟା ହେଲା ମାନେ ସନ୍ଧ୍ୟା ପାଞ୍ଚଟା ରୁ ଏତେ ଯୋର ପବନ ହବ। ମନ ଖୁସି ହେଇଯିବ ପୁରା।
ହଁ ଜଙ୍ଗଲ ଏରିଆ ମାନେ ରହିଯାଉଛି ନା ମାନେ ଭଲ ପବନ ଫବନ ହଉଥିବ।
ହଁ ପାହାଡ ଟା ଚାରିପଟେ ପାହାଡ ଝରକା ଖୋଲା କରିଦେଲେ ଏତେ ପବନ ଆଉ ଛାତଗରୁ ଯିବା ଦରକାର ପଡିବନି। ଖାଲି କହିବ ଝରକା ଖୋଲିଦେଇକି ସେଇଠି ବସିଥିବ। ଫ ହଁ ଫ୍ୟାନ୍ ଫନ୍ ବି ଆମର ସନ୍ଧ୍ୟାବେେଳୁ ଫ୍ୟାନ୍
ନ ଟିକେ ମାନେ ଏମିତି ପବନ ଅରିକା ହେଲେ ଟିକେ ଶାନ୍ତି ଲାଗିବ।
ହଁ ଆମର ସନ୍ଧ୍ୟା ବେଳୁ ଆଉ ଫ୍ୟାାନ ଫି୍ୟାାନ ଦଉନା ଝରକା ଖୋଲା କରିଦେଲେ ପବନ ତ ପୁରା ବଢିଆ ପବନ ହଉଥିବ ଆଉ ଫ୍ୟାାନ ଦରକାର ନାହିଁ।
ସେଠି କୁଆଡେ ବୁଲିବୁ ମାନେ କଣ ପ୍ଲେସ ଅଛି?
ହଁ ଅଛି ବହୁତ ସାରା ଅଛି ଏପଟେ।
ହଁ କପିଳାସ ହେରିକା ତ ପାଖ ଆଉ।
ହଁ ପାଖ ଆମେ ଗଲୁଣି ବହୁତ ଥର। ତମେ କେବେ ଯାଇଛ?
ହଁ ଯାଇଥିଲି ମୁଁ ଛୋଟୋ ହେଇଥିଲି ଯାଇଥିଲି ଆଉ ଯାଇନି ଏତ
ଓହୋ
ଆଉ ଗୋଟେ କଣ ଅଛି ରାଜାଙ୍କର ଗୋଟେ କଣ ପ୍ୟାଲେସ ଅଛି।
ହଁ ଅଛି ଗୋଟେ ପ୍ୟାଲେସ ଅଛି। ଆଉ ଅଛି। କଣ କହିଲ ଅଛି ବହୁତ ଗୁଡେ ଜାଗା ଅଛି।
ବହୁତ ହଁ ବୁଲିଲେ ହବ ସପ୍ତ ଶଯ୍ୟା ହାରିକ ବି ସେଇପଟେ ନା।
ହଁ ହଁ। ଅଛି ବୋହୁତ ତ ଆମେ ସବୁ ଜାଗା ବୁଲି ସାରିଲୁନୁ।
ହଁ ପାଖ ରେ ରହୁଥିବେ ସୋଇ ବୁଲି ଆସିବା ଆଉ।
ହଁ ହଁ ସେପୁ ସେଠୁ ହି କିନ୍ତୁ ଗଲେ ଏ ଖରାଦିନେ ଗଲେ କିଛି ଲାଭ ନାହିଁ ସେଠିକି ଯୋଉ ପିକନିକ ଟାଇମ ରେ ଯିବ ଡିସେମ୍ବର ଜାନୁଆରୀ ମାସ ହଁ ହଁ। ବହୁତ ଲୋକ ଭଲ ଲାଗେ ସେଇ ଟାଇମ ଟା ଭଲ ଲାଗେ ସେ ଏରିଆ ଟା।
ଆଛା। ଆଉ ଏପଟକୁ କେବେ ଆସନ୍ତୁ ବୁଲିବେ ଆଉ।
ହଁ ଯିବାର ଅଛି ମୁଁ ତ ହଁ ମୁଁ ତ ଯାଇଥିଲି ତ। ଆଉପୁଣି ଯିବାର ଅଛି ଦେଖିବା ସେ ସେପ୍ଟେମ୍ବର ମାସ ଆଡକୁ ଯିବାର ଅଛି। ଦେଖିବା ଗଲେ ହଁ। ଆଉ ବାପା ମା କଣ କରୁଚନ୍ତି ଘରେ?
ମାମା ଏଇ କନ୍ତ ରୋଷେଇ କରୁଚନ୍ତି। ଆମର ବଡ ଭାଉଜରିକା ସମସ୍ତେ ଅଛନ୍ତି। ହଁ ଜଏଣ୍ଟ ଫ୍ୟାମିଲି। ଆଉ ବା ବାପାଙ୍କର ଦେଥ ହେଇଛି ହେଇଗଲାଣି ଦଶ ବର୍ଷ ହେଇଗଲାଣି। ଆଉ ଆଉ ଏମାନେ ସବୁ ତ ଅଛନ୍ତି ସମସ୍ତେ ବଡପା ସାନ ବାପା ଆ ସମସ୍ତେ ବଡ ଫ୍ୟାମିଲି ଆଉ।
ଓହୋ ଭାଇଙ୍କର କଣ ପଢାପଢି ସରିଲାଣି ନା?
ହଁ ହଁ ନା ପଢା ସଇଲାଣି ଏବେ ସେ ଗମେଣ୍ଟ ପାଇଁ ପଢୁଛି ଆଉ।
ଓହୋ।
ହଁ।
ଆଉ କଣ କୁହ?
ହଉ ଆପଣ କଣ କରନ୍ତୁ ମୁଁ ଆଉ କେତେବେଳେ କରିବି ଆଉ।
ହଁ ହଁ ଠିକ୍ ଅଛି ହଁ।
ହଉ।
କଥା ଟା ହଉଚି ଏଇ ଗୁନୁ ନାଉ ହ କୋଇଲେ କଥା ହବ ନି ମୁଁ ଫୋନ କରୁଚି ସେ ଠାର ହେଇ ଚାଲିଚି ଗଲା ମତେ।
ଆପଣ ଟିକେ ସେଇପଟୁ କାଟି ଦଉନାଆନ୍ତି ଫୋନ ଟା କଟୁନି।
ହ୍ୟାଲୋ।